କଁ କରୁଚୁ।
ଏ ଶୋଇଚି ଆଉ।
ହଁ ଖାଇ ସାଇଲୁ।
ହଁ ମୁଁ ଖାଇ ସାରିଲିଣି।
ଉଁ ହୁଁ କଣ ଖାଇଲୁ?
କଥା କହିକି ବୋରିଂ ଲାଗିଲାଣି ନା। ପଇସା ପାଇଁ କୁଛ ବି।
ହଁ କଁ କରିଆ।
ରଜ ଭିତରେ ପେମେଣ୍ଟ ଟା ପଳେଇ ଆସନ୍ତାନି ରଜ ଖର୍ଚ୍ଚ ଟା ମିଳିଯାନ୍ତା।
ହଁ ଏଇ କେତେ ମାନେ କେତେ କଣ ଦଉଛନ୍ତି ଏଇଥିରେ ପେମେଣ୍ଟ।
ପର ମାନେ ଅବିକା ଦେଖ ମାନେ ମୁଁ ତମକୁ କଲ କଲେ। ମୋର ଶହେ।
ହୁଁ।
ମୋର ଶହେ ତମେ ପାଇବ ଅଶୀ ତମେ ଅବିକା ମତେ କଲ୍ କରିବ। ତମେ ପାଇବ ଅସି ତମେ ପାଇବ ଶହେ ମୁଁ ପାଇବି ଅସି। ମୁଁ ମୁଁ ପାଇଲି ଏବେ ଅଶୀ ତମେ ପାଇବ ଏବେ ଶହେ।
ଓହୋ ଓହୋ ଏମିତି ନା।
ହୁଁ।
ଭଲ ତ।
ହୁଁ।
ଦେଖିଆ ଏଇ ଟାକ୍ସ ଟା କେବେ ସରୁଚି କମ୍ପ୍ଲିଟ ହଉଚି।
ସେଇଆ ପଇସାଟା ଆସନ୍ତା। ଖାଲି ମୁଁ ଆମ ଘର ଲୋକଙ୍କ ମୁହଁରେ ଖାଲି ଡ୍ରେସ୍ କିଣନ୍ତି।
କଲେଜରେ ଆଉ ଘରେ ମାଗିବାକୁ ପଡିବନି ନା ଯେତେବେଳେ ବି ଦେଲେ ଚଳିବ।
ହଁ ସେଇଟା ହଁ ସେଇଟା ଗୋଟେ ସେଇଥିପାଇଁ ଗୋଟେ କରିବା କଥା ଘରେ
ସେଇଥିପାଇଁ ହିଁ କରିବା କଥା ଆଉ ନିଜ ଖର୍ଚ୍ଚଟା ତ ଉଠିଯିବ।
ହଁ ସେ ଘରେ କେତେଥର କହିବୁ ଘରେ କଣ ଦେବେକି ମନା କରିବେ ଦେବେନି କିନ୍ତୁ ମାନେ ଖରାପ ଲାଗେ ନି
ଖରାପ ଖରାପ ତ ଲାଗିବ ଲାଗିବ ଧର ଆମେ କୁଆଡେ ବୁଲିବାକୁ ଗଲେ।
ହଁ ସେଇଟା ମାଗିବୁ ଦିଅ ବୋଲି ସେତିକି ବେଳେ ଘରେ କଣ କହିବେ କହିଲୁ।
ସେଇୟା।
ହୁଁ ଘରେ କହିବେ ପାଠ ପଢ ବୁଲିବା ଦରକାର ନାଇଁ କହିବେ।
ଦରକାର ନାହିଁ ଏବେ ଦେଇଥିଲି ଏତେ ପଇସା କଣ ହବ ପୁଣି।
ହଁ। ଏଇ ଆମ ଆଡମିସନ ଯୋଉ ଏତେ ଏତେ ଖର୍ଚ୍ଚ ହେଇଯାଉଛି ସେଗୁଡା ମ୳୲ ମ୍ୟାନେଜ ହେଇଯିବ ଟିକେ ନା।
ସେୟା ବା।
ତମର ସେପଟେ ଖୁଦୁରୁକୁୁଣି କରନ୍ତି କି ନାଇଁ କହିଲୁ।
ହୁଁ ଆମର ଏପଟେ ଖୁଦୁର କୁଣି କରନ୍ତି।
ହୁଏ ଖୁଦୁରୁକୁଣି ଓ ହଁ।
ତମ ବ୍ଲୁତୁ ଟା ମତେ ଦେଲ ରୁହ ରୁହ ତମ ବ୍ଲୁତୁଟା ମତେ ଦେଲ କଁ ପାଇଁ। ଦିଅ ମୁଁ କଥା ହେବି ମୁଁ ଚୁପୁକିନି। କଁ ପାଇଁ ତମେ କାଢିଦିଅ ଥାଅ ଟିକେ ଲାଇନ ତ କଁ ପାଇଁ।
ଉଁ
ଦିଅ ମ ଗୋଟେ ନବ ଦିଟା ଉଁ ଗୋଟେରେ ଚାଲିବ ହୁଁ। କଁ କିଛି ଅନ୍ ହଉନି ଚାଲୁନି। ଘରଛପର ଚାଲିଚି ଏ କୁଞ୍ଚୁ କୁଞ୍ଚିଆ ଭାରି। ହଁ ମୋର ନାହଁ। ଥାଉ ଥାଉ ଏଇଠି କଟିଯିବ ଥାଉ ନିଅି। ଉଠି ଯିବ ଏଠି ଆଉ କିଛି କରିକି ଆଉ କିଛି କରିହବନି।
ହଁ।
ହୁଁ କୁହ।
ହୁଁ ଏବେ ତ ଖୁଦରୁକୁୁଣୀ ହଷ୍ଟେଲେ୍ ହୁଏ ମନେ ଅଛି ତ। ଯୋଉ କଣ ହଷ୍ଟେଲେ୍ ରେ ହୁଏ ପତାକାରେ?
ହଁ। ହଷ୍ଟେଲେ୍ ବା ହଷ୍ଟେଲେ୍ କାମ ହୁଏ ହଷ୍ଟେଲେ୍ ତମେ ନଥିଲ କି?
ନା ମୁଁ ନଥିଲି ସେବେ ବା। କେମିତି କଣ ଏଠି କରିଥିଲେ ମୁଁ ପା ଆସିନଥିଲି ସେତେବେଳେ। ମୁଁ ସେତେବେଳେ ଯାଇନଥିଲି।
ତମେ ଯାଇଥିଲ ବା?
ନା ମୁଁ ସେତେବେଳେ ଯାଇନଥିଲି ଦୀପାବଳି ଟାଇମରେ ମୁଁ ଥିଲି।
ହଁ।
ଆରେ ଦୀପାବଳି ଟାଇମରେ ମୁଁ ଥିଲି।
ହଁ।
ଖୁଦୁରୁକୁୁଣୀ ଟାଇମ ରେ ମୁଁ ତ ନଥିଲି ମୁଁ ଆସିନଥିଲି।